ହଁ ଗାଧୋଇ ସାରିକି ଠାକୁର ପୂଜା କରିସାରିଲିଣି।
ଇଲ ନାଲ ସକାଳେ ଆମର ଖାଇକି ଯିବେ। ସାତଟା ଭିତରେ ଆଉ ସାତଟା ଭିତରେ ଖାଇଯିବା ମାନେ ମୁଁ ସକାଳେ ଅଗାଧୁଆ ଭଜା ଆଉ ରୁଟି କରିଦେବି। ଆଉ ସେ ଖାଇ ଖୁଆକି ତାଙ୍କର ପଳେଇଲେ ମୁଁ ଆଉ ତାପରେ କଣ କରିବି ତା ଗାଧୋଇନି ଠାକୁର ପୂଜା କରିନି। ଆଉ ତାପରେ କଣ କନି ଟିକେ ବାସନ ଫାସନ ପଡଥିଲା ସବୁ ଧୋଇ ଧୁଆ ଦେନି। ସବୁ କାମ ସରିଜାଇଛି ମୁଁ ଖାଲି ଖାଇ ନାହିଁ। ଖାଇମି ତାପରେ ରୋଷେଇ କରି ମି ସାଢେ ଦଶଟା ହେଲେ ଆଉ। ବସଚି ମୁଁ ଏଇନେ ବସିଛି ମାନେ ଏ ଆଁ କଣ କା ସାର ଗୋଟା କରେ ଆସିବେ ଗୋଟାକ ରେ। ଗୋଟାକରେ ଅସିବେ। ପୁଣି ତିିନଟା ସାଢ଼େ ତିନଟା ବେଳ ଯାଆନ୍ତି ଆଉ।
ହଁ।
ପୁଣି ଆସେ ସାଢେ ଛଅଟା ସାଢେ ଛଅଟା ସାତଟା କଉ ଦିନ କେମିତି ଆଠଟା ହେଇଯାଏ।
ପଳେଇ ଯାଉ କେଉଁଝର ବାପା କୁ ନେଇ ଡାଇଲିସ ରେ।
ଆଜି ଯାଇଚନ୍ତି କିଲ? ତମ ଘରେ ସେ ଯୋଉ ବାସ ଯାଉଚି ନା।
ହଁ। ଆରେ ସିଏ ନବନେଇ ଇ ଗୋଡା ହାତ ଇଏ ଏପଟ ସେପଟ ହେବ ନା ମେଡାଲରେ ଗୋଡା ହାତ ଘଷୁଥିବେ। ଡାଇଲିସ୍ କନ ଗୋଡା ହାତାରା ବିନ୍ଧା ହୁଏ ନା।
ହଁ।
ବସିୁଥିବୁ ଆଣୁଥିବୁ ଆଉ ସେ ତାର ସେଠି ବସ୍ ଥାଏ ତାର ବ୍ଲଡ ଦରକାର କି କୋଉଠି ଇଞ୍ଜେକ୍ସନ ଟେ ଦରକାର ଯାହା ରେ ସେଟା ଆଣିଲେ।
ଦି ଜଣ ମେଡିକାଲ ରେ ଦରକାରେ।
ହଁ। ସେଭଳି ଭୁବନେଶ୍ୱରରେ ରହିଲେ ବାସନ୍ତ ତାର ବାପାଙ୍କ ପାଖରେ ରହିଲେ ଇଏ ତାର ବ୍ଲଡ ଷୋଳଟା ବ୍ଲଡ ଲାଗିଲା ବାପଙ୍କର। ମାନେ ସେ ଯେତିକି ହଇରାଣ ହେଇଥିବ କେହି ହେବନି।
ଆଉ କଣ କରିବା ହଁ।
ନଗନ ନକଲେ କହିବେ ତା ପୁଅ କଲାନାଇଁ ତା ବାପ ପଡିଚି।
ନା କେମିତି ବାପର ପୁଅ ମାନେ ସେ ନିହାତି କଷ୍ଟ କରିବ। କରିବନି କୁଆଡେ ଯିବ।
ତାପରେ ଦିଟା ତିନିଟା ଆଉ ଜଣେ
ହଁ ସେ ଏକୁଟିଆ ମାନେ ସେ ସବୁ ମାନେ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ରହିଥ ପଡ଼ିିବ।
ହଁ। ବାପ ମା ହେନେ ବି ସହିତ ସେ ମାନେ ଇଛା ଥାଉ ନଥାଉ ଯାହାହେଲେ ବି କରିତେ ପଡିବ।
ତୁ ତୋ କାମ ପଛରେ ପକେଇ ଦେଇକିନା ଯାହେନେ ବି କରିବୁ।
ହଁ ଭୁବନେଶ୍ୱର ରହିଲେ ଆଠ ଦିନ ରହିଲେ ଆଇଲେ ଦି ଦିନ ଯାଇନି ଫୁଣି ଯାହାକୁ ସେଇଆ। ଘସି ପୁରା କଲେ ଡାଇଲିସ୍ ସେଠି କହିଲେ ହବନି ତମର ବ୍ଲଡ ଇନଫେକ୍ସନ ହେଇ ଯାଇଚି ହବନି। ଆମ ପାଣି ଦିନ ଗଲା ସେ କାଗଜ ପତ୍ର କରିକି ସେଠି ଚାରିିଦିନି। ଚାର ଦିନ ସେଇଠି ଡାଇଲିସ୍ ଫାଇଲିସ୍ କରିକି ଆଇଲେ ତଥାପି ସେ ବ୍ଲଡ ଝାଡାଟା ବନ୍ଦ ହେ ଲା ନେଇଁ ଫୁଣି ଫୁଣି ଥରେ ଯଦୁମଣି ପାଖୁକୁ ଗଲେ, ସେ କଟକ ରେ ଯୋଉ ଯଦୁମଣି ସାରେ ତାଙ୍କ ପାଖୁ ଗଲେ ଜାଣିଲେ ସେମତି ତଥାବି କମିଲାନି ଏଠି ହୁମେପାତି ସାର୍ ଙ୍କ ଆମ ଗାଁରେ ଜିଏ ହୁମେପାତି ଡା କ୍ତର ଅଛନ୍ତି ହଁ ତା ତାକୁ ମୁଁ ଏଇଠି ଠିଆ ହେଇଥିଲି ତାର ସେ ଏଇଠି କ୍ଲିନିକ୍ ଦେଇଛନ୍ତି ମୁଁ ଯୋଉଠି ଦୋକାନ୍ ଦେଇଚି, ଆଉ ସେଇଠି ଠିଆ ହେଇକି ଏମ୍ତି ପଚା ସେ ପଚାରିଲେ ତମେ କୁଆଡେ ଯାଉଥିଲେ ଭାଇନା। ସଖାଳୁ ପଚାରିଲେ ଯେନ୍ତି ମୁଁ କହିଲି କେଉଁଝର ରେ ବାପା ଅଛନ୍ତି ବୋଲି ଯାଇଚନ୍ତି ଆସିଥିଲେ ନେବା ପାଇଁ ଲୁଗା ପଟା ନେଇ ନଥିଲେ ସେ ଆଡ଼ମିଶନ କଲେ। କଇଲେ କଣ ହଉଚି ନା ବ୍ଲଡ୍ ଝାଡାଟା ତାନେ ମୁଁ ବନ୍ଦ କରିଦେବି, ସେଟାରେ ହୁମେପାତି ମେଡିସିନ୍ ଟା ଦେଲେ ଶୁକୁରୁବାରେ ହୁଁ ଇଏ ଶୁକୁରୁବାର ଦିନ ଶନିବାର ଦିନ ସଖାଳୁ ନେଇକି ଗଲେ
ହଁ।
ଦିନ ଖାଇଚନ୍ତି, ରବିବାର ଦିନ ଝାଡ଼ାଟା ଟିକେ ଚେଞ୍ଜ ହେଲା। ସୋମବାର ଦିନ ଠିକ୍ ଯେମିତି ମଣିଷ ଭଲ ମଣିଷ ଯେମିତି ଝାଡ଼ା ବସେ ସେମିତି ବସିଲା ପୁରା ବ୍ଲଡ଼ ଟା ବନ୍ଦ। ଆଉ ସେ ଦିନୁଠୁ ବ୍ଲଡ୍ ନାଗୁନେଇଁ, ମଲା ଷୋଳଟା ବ୍ଲ ବ୍ଲଡ୍ ମାନେ ଦେଢ ମା ସରେ ଷୋଳଟା ବ୍ଲଡ଼ ଯୋଗାଡ଼ କରିକି ଲଗେଇବା ଟା କମ କଷ୍ଟ ନା।
ହଁ-ହଁ-ହଁ।
କା ଆକୁ ପଚରେ ତାକୁ ପଚରେ ତମେ ଏଇ କ ଏଇ-ଏଇ-ଏଇ ଅନାନି
ଆଉ କେମିତି ଯୋଉଟା ତାଙ୍କର ଦେହରେ ପୁଣି ମିଶିବ ସେଇଟା ଦେବେ ନା କେମିତି?
ତାଙ୍କର ଯୋଉ ବ୍ଲଡ୍ ହେଲା ବି ପଜେଟିଭ୍, ଇରେ ବି ପଜେଟିଭ୍ ବ୍ଲଡ ଫୁଣି ଖୋଜିକି ପାଇଲେ ହବ ନା। ଭଗବାନ୍ ଯେତେବେଳେ ଉମ୍ ସାହା ହୁଅନ୍ତି ଆଉ ସେତେବେଳେ ଆଉ କି କର କିଛି ଏଇ ମାନେ ସେଦିନୁ ଖୋଜି ଖୋଜି ଷୋଳଟା ବ୍ଲଡ ଦେଲେ, ତାଦ୍ୱାରା କି ମାନେ କୌଣସିଟା ତା ପରେ ଘରେ ଇଏ କରିପାରୁ ନଥିଲେ ଥାଉ ପୁଣି ତାର ତା ବନ୍ଦ କରେଇଦେଲି। ତାହାନେ ଆଜି ପର୍ଯ୍ୟନ୍ତ ବ୍ଲଡ ଚାଲିଥାନ୍ତା କି ସେ ରଇଥାନ୍ତେ କି ନ ରଇଥାନ୍ତା ଠିକି ନାହିଁ।
ଆଉ ସତକଥା ନୁହେ କି, ଆଉ ଯଦି ବ୍ଲଡଟା ଝାଡା ବାଟେ ପଳଉଥିବା ମାନେ ଯାହା ଦେବେ ସେ ସେଇ ବାଟେ ପଳେଇଲା। ଆଉ ତୁ କେତେ ବ୍ଲଡ ସେ ଖୋଜିକି ଧର ଦେଇଥାନ୍ତା।
ଆଉ ମାନେ କୁଆଡୁ କୁଆଡୁ ଲୋକ ଠିକ କରିକି, ତାପରେ ଏମାନେ କଣ ଇଏ ତ ଯୋଉ ଜୋଇଁମାନେ ସେ ତ ତାର ଆଲୋକ ସିଏ ତାର ତା ବାଟରେ ସାନକୁ ଟେକୁଥିଲେ, ସାନ ତା ବାଟରେ।
ହଁ, କିଏ ଅନେଇବେ ଲୋ ଜୋଇଁମାନେ ସବୁ ଅନେଇବେ ନା, ତାହେନେ ପୁଅ ଲୋକ କରୁଛନ୍ତି ତାହେନେ କଣ ପାଇଁ?
ହୁଁ।
କଣ?
ଆଉ
ଆରେ ନିଜ ସଂସ୍ଥା ନିଜେ ଦେଖିବେ। ମୋ କହିଆକଥା ତୋର ମାନେ ତୋ ବାପା ମାନେ ତୁ ନିହାତି ଦେଖିବୁ।
ଶହେ ଭାଗରୁ ଗୋଟେ ଗୋଟେ ଭାଗ ଜୋଇଁ ଅଛନ୍ତି ଗୋଟେ ଭାଗରେ ଜୋଇଁ ଅଛନ୍ତି, ହଉ ସେମାନେ ଅନେଇବେ କି କଣ କରିବେ? ମାନେ ସିଏ ତାର ବୁଲିତେ ପଳେଇବେ, ଯେ ବଡ ତ ତାର ବୁଲିିତେ ପଳେଇଲା ସ ପନ୍ଦର ଷୋହଳ ଦିନି। ଏଁ? ଆଉ ଇଏ ତାର ଏମାନେ କଣ ତି
ଲିନା ଦେଇ ବି ଯାଇଥିଲା ନା?
ହଁ, ବୁଲିତେ ଯାଇଥିଲେ ତ।
ଏ ସେଇଟି ତା ବାପା ଦେହ ତ ଖରାପେ ସେ ଝିଅଟା ଟିକେ ବି ଇଏ ହଉନେଇ।
ନା, ଖାଲି ପଚାର ଦବ ଉପର ମହଲ କଣ କେମିତି ଅଛି ଠିକ।
ହଁ, ହଁ। ଆଉ ସେଇଟା ଆଉ ଆଉ ବାହାର ଲୋକ ଯିଏ ବି ସମ୍ପର୍କ ଥିବ ବି ସିଏ ବି ଫୋନ କରିକି ପଚାରିଦେବେ।
ସମ୍ପର୍କ ନଥିବା ଲୋକ ବି ସେମାନେ ପଚାରୁନାହାଁନ୍ତି କି, ଭଲ ହେଲାଣି ନା ଦେହ
ହଁ, ହଁ ହଁ। ଯିଏ ଶୁଣିଥିବ, ସିଏ ବି ପଚ ପଚାରିବ, କହିବ ଭଲନା, ନା କଣ ହଉଛି, ସେନ୍ତି ପଚାରିବନି ନା?
ହଁ, ଆସିବେ ଡୁଙ୍ଗି ଦେଇକି ପଳେଇବେ, କିଏ କାହାର ଲୋ। ନିଜେ ନ ମନେ ସ୍ୱର୍ଗ ଦେଖିଲୁଣି କିଏ କଥାରେ ଅଛି, ଆଉ କିଏ କାହାର।
ହଁ ସିଏ ଯେତେ ଯାହାର ପଇସା ଥାଉ ପଛେ କି ନା?
ହଁ। ତଥାବି ଏମାନେ ଲୋକରାକ କଣ ବୁଝୁଛନ୍ତି ନା। ହଁ।
କାଇଁ କଣ, ତୁ ନିଜେ ଯୋଉଟା କରୁଛୁ ସେଇଟା ତୋର।
ଆଉ ଛଅ ମାସ ହେଲାଣି ଗୋଟେ ଲୋକ ତା ପଛରେ ଦୌଡୁଛି, କିଏ କାହାକୁ ସାହାଯ୍ୟ କରୁଛି କହୁନୁ?
ହଁ। ତ-ତ-ତାର ମୋ କହିଆ କଥା ସିଏ ଗୋଟେ ଲୋକ ତ ତାର ସିଆଡ଼େ ସବୁବେଳେ ରହିଲା, ସିଏ ତ ପାଞ୍ଚ ପଇସା ରୋଜଗାର କଲାନି, ତା ଛୁଆପିଲା, ସ୍ତ୍ରୀ ଘର ସଂସାର ଫୁଣି କେମିତି ଇଏ କରିବ?
ଆମେ ବାହାରେ ରହୁଛୁ, କୋଉ କିଏ ସିଲେଇ କରୁଚି ବୋଲି ଦିପଇସା ହେଲେ ମାନେ ଚା-ଚା ମାନେ ଚଳିଯାଉଛୁ। ଯଦି ମୁଁ ସିଲେଇ ନ କରନ୍ତି, ଏଇନା ଖାଲି କାନ୍ଦନ୍ତୁ। ଜାଣିଛୁନା?
ଆଉ ନୁହେଁ ନା କଣ ସତ କଥା ପା ମୋ କହିବା କଥା ହେଲା ସିଏ ତ ଧନ୍ଦାରେ ରହିଲା। ସିଏ ଧର ଘରେ ରହିଲେ କଣ ଗୋଟେ ବୁଦ୍ଧି ବାଟ କରିକିନା ତାର ପଇସା ରୋଜଗାର କରିବ। ଆଉ ତୁ ଦେଖିଲା ବେଳକୁ ସିଏ ତ ମେଡିକାଲ ରେ ମାସ ମାସ ଧରିକି ରହିବ ତମେ ମା ଛୁଆ କଣ କରିବ।
ଆଉ
ତୁ ଯାହା ହଉ ସିଲେଇଟା ଶିଖିଥିଲୁ ବୋଲି।
ଆଉ ଭଗବାନ ରେ ବନ୍ଦହେଇଗଲା।
ହୁଁ ଯେମିତି ହେନେ ଯୋଉ ବାଟେ ହେଲେ ଯେମିତି ହେଲେ ଚଳିବେ କାହିଁ ମାନେ ସେମିତି ଗୋଟେ ବାଟ ଦେଖେଇବେ। ଯିଏ ବି ହଉ। ଆଉ ସେଇଭଳିଆ। ଯେମିତି ହେଲେ ଦେଲେ ତା ବୋଉ
ହଲଉ
ତ ଇଏ ଶାଶୁ।
ଆ ଯୋଉ। ମୋ ଶାଶୁ ତା ସେ ତାର ଘରେ।
ମୋ ଉ।
ସେତ କହିଲା ମୋର ହାତୀ ମନେ ଲକ୍ଷେ ଜିଇଁଲେ ଲକ୍ଷେ।
ହଁ ନାଲ ଆଉ ତାର ପେନସନ ଯୋଉ ପାାରୁଥିବ।
ହଁ ତାର ପେନସନ ପାଇବ। ତାର ମନେ ତାର ଦୁନିଆ ପଇସା ପାଇବ। ଆଉ ସେ ସେଠି ଗଲା ତାର ହାତୀ ମନେ ଲକ୍ଷେ ଜିଇଲେ ଲକ୍ଷେ। ଆଉ ସେଇ ଭଳିଆ ଲୋକରା ଙ୍କୁ କନ କହିବୁ।
ଆଉ ତାପରେ ତମେ କଣ ତମେ ପୁଅ ବୋହୁ ପକେଇଦେନେ କନ କରିନେ ସିଏ ତାର ସ୍ତ୍ରୀ ଟା ସିନା କହିଦେଲା। ତମେ ସାାଇ ପଡିଶା କୁ ନେଇକିନା ଧରି ରହିବ ମାନେ ସେ କହିବେ ହେଇ ପୁଅ ବୋଉ ଯାଇକି ହେଣେ ରହିଲେ। ଆଉ ଇଏ ଦେଖିଲା ବେଳକୁ ହଇରାଣ ହଉଛି। ଚାନ ଜୌଇ ମାନଙ୍କୁ କହିବେ କି। ପୁଅ ବୋହୁ ଆଉ ପୁଅ ବୋଉଙ୍କୁ କହିବେ।
ଆଉ।
ହୁଁ କ କରିବା କଷ୍ଟ କେତେ ଦିନି କ କରୁଛି କରୁ ଆଉ।
ହଁ
ହୁଁ।
ଆଉ ଏଇନା ଗାଁ କୁ ଆସି ବର ନାଇଁ।
କିଏ ମୁ ନା ଏଇ ସେମିତି ଦେଖିବା ମୋ ଏ ମନ ହେନା କେତେବେଳେ ଖାଲି ଟିକେ ବୁଲିକି ମ ଆଜି ଧର ଯିବୁ ନା କାଲିିକି ପୁଣି ଆସିବୁ। ମୁଁ ସେଥିପାଇଁ ଏଇନା ଯିମିିନି ଲକ୍ଷ୍ମୀ ପୂଜା କୁ ଯିମି ଆମ ଗାଁ କୁ ଯିମି। ଆଇଦୋଳ ଦେଖି ଟା ଶାଶୁ ଘରକୁ।
ହଁ।
ଯିମି ମୋ ପୁଅ ଯିବ ଯାଇନି ନା ଦୁର୍ ଗଲାନି କହୁଥିଲିନ କହନି ରଜକୁ ଗଲାନି। କହିଲା ନା ନା ମୁଁ ଲକ୍ଷ୍ମୀପୂଜା କୁ ଯିମି। ରହିମି ଦି ଚାରି ଦିନ ମୁଇନା ରଜରେ ଯିମିନି। ତା ବାବା ତାଙ୍କର ଏକା ଗଲେ ବୁଲି ବୁଲାକି ସେ ଆଇଲେ। ଆମେ ମା ପୁଅ ଗଲୁନି।
ତ କଣ କିଲୋ ଯିବୁ ସେଠିକି ଯାଇକିନା ପୁଣି ହେ ରୋଷେଇ ବାସ କର। ବେଲା କଂସା ସବୁ ମାନେ ମୁଁ ମୋର ରଖି ଖି ଦେଇକି ତା ବି ଫାବି ପକେଇ ଦେଇକି ଆଇଚି। ଗଲେ ଫୁଣି ଧୁଆ ଧୁଇ କର ରୋଷେଇ ଘର ଲିପି ମତେ ଭାରି ଛାନିଆ ନାଗେ ସେଇଥିପାଇଁ। କାହିଁକି ନା ମୋ ଶାଶୁ ନାହିଁ ତା ବାପ ଘଟିକି ଆଉ
ବାପ ଘଡି ସବୁବେଳେ ନୁହେଁ ଏବେ ଯାଇଙ୍କି ରହିଛନ୍ତି ରହିଚନ୍ତି ତାଙ୍କର ତାଙ୍କ ବୋଉ ପଳେଇଚି ବେଙ୍ଗଲୋର୍। ଆମ ମ-ମ-ମା ତାଙ୍କ ଭାଉଜ ଏକୁଟିଆ। ସେଇଥିପାଇଁ ସେ ଯାଇକି ରହିଚି ଚନ୍ତି ଆଉ।
ହଁ।
ହୁଁ ତୁ ଗାଧେଇ ସାଇଲୁଣି ତ ନାଁ?
ନାଁ ମ ଗାଧେଇନି।
ଉହୁଁ।
ଗାଧେଇନି ଗାଧେଇମି ଆଉ।
ହଉ ଗାଧେଇ ପାଧେଇ ସାରିକି ଯେତେବେଳେ ଫ୍ରି ହବୁ କହିବୁ ଆଁ।
ହଁ ଆଜି ଗ୍ୟାସ୍ ଆସିବ ନା ଗ୍ୟାସ୍ ବୁକିଂ କରିଥିନି।
ଆଁ?
ପୁଣି ଆଜି ଗ୍ୟାସ୍ ଆସିବ ଗ୍ୟାସ୍ ବୁକିଂ କରିିଥିନି।
ତୋର ଗ୍ୟାସେ ସରିଯାଇଚି କି?
ନାଁ ସରିନି ରେ ଏକ୍ସଟ୍ରା ଗୋଟେ ଗ୍ୟାସ୍ ନରଖିନେ ଚଳିବୁ କେମିତି।
ହଁ ସାଙ୍ଗେ ସାଙ୍ଗେ ସରିଯିବ ହଁ।
ହୁଁ ଆଉ ଡବଲ ଟାଙ୍କିବା କରିଦେଇଚୁ ସେଇଥିଆଇଁ।
ହୁଁ ଯେ ସରିଗଲା ସାଙ୍ଗସାଙ୍ଗ୍ ପୁଣି ଇଏ କରୁ
ହଉ ତାନେ ରହ ପଛରେ ଫୁଣି ଆଉ ଥରେ ଫୋନ କରିବା ଆଁ
ହଁ।